ହାଲୋ।
ହାଲୋ
ହ୍ୟାଲୋ ହଁ କଣ କରୁଛନ୍ତି? କଣ କରୁଛନ୍ତି?
ଅଛି ସ୍କୁଲ ଅଛି ବର୍ତ୍ତମାନ ଚାଲିଛି ଏଇନା ଫ୍ରି ଅଛି ତ।
ସ୍କୁଲରେ ଅଛନ୍ତି ମାନେ ଆପଣ କୋଉଠି କାମ କରୁଛନ୍ତି ସ୍କୁଲରେ?
ହଁ ହଁ ମୁଁ ଚାଲଛି।
ଆଜ୍ଞା ଆଜ୍ଞା ଆ କୋଉ ସ୍କୁଲ।
ମୁଁ ଅଛି କାନପୁରା ହାଇସ୍କୁଲ କାମାକ୍ଷାନଗର
ଉଁ ଏଇ ଜାଗାଟା କୋଉଠି କହିଲେ ମାନେ ଡିଷ୍ଟିକଟା।
ଡିଷ୍ଟଟ୍ରିକ ଢେଙ୍କନାଲ୍।
ଆଜ୍ଞା ଆଜ୍ଞା।
ଆପ ଆପଣ କୋଉଠି ମାନେ କୋଉଠି କାର ଇଏ
ମୋର ଭଦ୍ରକ ଧାମରା ଜାଣିଛନ୍ତି।
ହଁ ହଁ ଭଦ୍ରକ ଧାମରା।
ହଁ ସେଇଠି, ଆମର ଧାମରାରେ ଆମ ଘର।
ଆଚ୍ଛା ଆଚ୍ଛା ଆଉ କଣ କରୁଛନ୍ତି, ଆପଣ କଣ କରୁଛନ୍ତି?
ଏଇ ଖାଇକି ଆସିକି ଏଇଠି ବସିଲୁ ଆଉ। କଣ କରୁଛନ୍ତି ଦେଖିବା ଟିକେ ଲଗେଇଦବା?
ମୁଁ ଫାଷ୍ଟ ଏଯୋଉ ଫାଷ୍ଟ ଏଟା ଗ୍ରୁପ୍। ପୁରା ଆଡ ହେଇଛି ଏବେ
ଆଜ୍ଞା ଆଜ୍ଞା।
ହୁଁ।
ହଁ ହଁ। ଆଉ ଖାଇବା ପିଇବା କଣ ହେଲା ଆପଣଙ୍କର?
ଖାଇବା ସ୍କୁଲେ ଆମର ତ ଗୋଟେ ହଷ୍ଟେଲ ଚାଲିଛି ଆଉ। ହଷ୍ଟେଲରେ ଖାଇବା ବ ଇଏ ରହୁଛି। ଆମର ଆଜି ତ ଗୁରୁ ଇଏ ଗୁରୁବାର ସାଧା। ଡାଲି ହଁ ବିଭିନ୍ନ ହଉଛି ଆଇଟମ ସବୁ ଭେରାଇଟି ସବୁବେଳେ ଆଉ।
ଓହୋ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ କେହି ନାହାନ୍ତି, ଘରେ ମୁଁ ଏକା। ତା ବାପା ଆଉ ମାମାଙ୍କ, ବାପା ମାମାଙ୍କର ଏକ୍ସପାଡ ହେଇଯାଇଛି। ତପ ମାଙ୍କର ସେ ଚାଲିଗଲାଣି।
ଆଉ ସରି ମୁଁ ପଚାରିଦେଲି।
ହଁ କିଛି ନାହିଁ କିଛି ନାହିଁ ଏକା ରହୁଛି ଆଉ, ଏଠି ତ ହଷ୍ଟେଲରେ ରହୁଛି ସ୍କୁଲ ରେ ମିଳିଛି ରୁମ୍ ମିଳିଛି ରହୁଛି ଆଉ, ରେଗୁଲାର ହେଇନି ବର୍ତ୍ତମାନ ଆମର ଏ ବର୍ତ୍ତମାନ ଆଛିିଏରୋ
ମ୍ୟାରେଡ ହେଇନ?
ନାଇଁ ମ୍ୟାରେଡ ମୋର ମ୍ୟାରେଜ କରିନି।
ଆଛା।
ଚାଲିଚି ଆଉ ଖୋଜା ଖୋଜି ଚାଲିଚି ଆଉ।
ଓହୋ ଆ ଆପଣ ଘରେ ଏକା
ଏକା ଘରେ ଏକା
ମାନେ ଭାଇ ଭଉଣୀ କେହି ନାହାନ୍ତି?
ହୁଁ ହଁ ଭାଇଛନ୍ତି ଭାଇ ବଡ ଭାଇ ଯିଏ ମ୍ୟାରେଜ କରିସାରିଲେନି ସେ ବାହାରୁ ରହୁଛନ୍ତି ଆଉ ଭାଇ ଭ ସେତାନ ବାହାରୁ ରହୁଛନ୍ତି ଅନଗୁଳ।
ଅହୋ ଭଲ ଆଉ।
ହୋଉ ମୁଁ ଆ ଫାଷ୍ଟ ଏଇଟା ଜଏନ୍ କରିଛି କଣ କେମିତି କଣ ଇଏ ହେ ମ୍ୟାଡ଼ାମ କହିବେନି ଏଉଡ଼ା କିଛି କହି
ନାଇଁ ଏମତି ଖାଲି ଗୋଟେ ଦଶ ମିନିଟ କଥା ହବ ମାନେ ସେ କଥା ଗୁଡା ମାନେ ଆପଣ ମୁଁ ଚି ମୁଁ କହିବି ମତେ କଲ୍ କଲେ ମୁଁ କହିଦେବି। ଏବେ ନର୍ମାଲ କଥା କୁ ଆଜ୍ଞା।
ଓ ହ ଆଉ ଆପଣ ଆପଣ ମ୍ୟାରେଜ କରୁଛନ୍ତି?
ନାଇଁ ନାଇଁ ମୋର ଭେରୀ ଦେଇନି ମୋର ଏଇଟା ପ୍ଲସ ଟୁ ସରିଲା ପ୍ଲ ଥ୍ରୀ ଜଏନ କରିବି ଆ ମୋର ଆର୍ଟ୍ସ ଅଛି। ଆର୍ଟ୍ସ ଅଛି ମୋର ଟିକେ ମାନେ କନେଷ୍ଟେବୁଲ ରେ ଇଛା ତ ମୁଁ ଏବେ ତାର ଗୋଟେ କୋଚିଂ ନଉ ନଉଚି କନେଷ୍ଟବଲ ଏଇ ପୋଲିସ ବ କଚିଂ ଗୋଟେ ନଉଛି ଆଉ।
ଆଛା ଆଛା କୋଉଠି ମାନେ ସେଇ ଧାମରା ଭଦ୍ରକ?
ଧାମରା ନାଇଁ ମୁଁ କୋଚିଂ ଯୋଉଟା ନଉଛି ସେଇଟା ଅନଲାଇନ ରେ। ଆଉ ଏବେ ଏ ଯୋଉ ବାସୁଦେବପୁର ଜାଣିଥିବେ ନା ଆପଣ?
ବାସୁଦେବ ବୃ ହଁ ହଁ।
ସେଇଟି ଗୋଟେ ଚୂଡ଼ାମଣି କଲେଜ ଅଛି ସେଇଠି ମୁଁ ପ୍ଲସ୍ ଥ୍ରୀ ଆଡମିସନ କରିବି।
ଆଚ୍ଛା ଆଚଛା
ସେଇଟି କରିବି ଦେଖାଯାଉ କଣ ହଉଚି। ମୋର ତ ବେଶୀ ଟିକେ କନେଷ୍ଟେବୁଲରେ ଇଚ୍ଛା ତ କଣ ହବ ମାନେ ଠାକୁର ଙ୍କ ଦୟାରୁ ଟିକେ ଦୌଡା ଦୌଡି କଲେ ଜିମ୍ ଫିମ୍ ଗଲେ ଟିକେ ହବ ଲାଗୁ
ଆଛା।
ମୋର ସବୁ ହେ ସବୁ ହେଇଯାଉଛି ଯେ କିନ୍ତୁ ଦୌଡିବାଟା ମୋର ହଉନି ଆଉ।
ନିଜ ଟିକିଟ ମଣଂ ସକାଳୁ ଟିକେ ପ୍ରାକ୍ଟିସ କରନ୍ତୁ ଆଉ ସକାଳୁ ଟିକେ ଉଠିକ ନା ଟିକେ ଏକ୍ସରସାଇଜ କରନ୍ତୁ ଆଉ କଲେ ହବ ଆଉ ଚଲା ବୁଲି ଟିକେ କରନ୍ତୁ ଏଇ ହାଏ ଉ ଜମ୍ପ ଲଙ୍ଗ ଜମ୍ପ ଗୁଡା ଟିକେ ଇଏ କରନ୍ତୁ ଆଉ ଯାହା ଭଲ ଯଦି ପୋଲିସ ଲାଇନ ଆର୍ଟ୍ସ ଆର୍ସ ବଧେନୁହେଁ କି?
ଆଜ୍ଞା।
ଓ ହୋଁ।
ହଁ ଏ ମତ ମତେ ଘରେ କହୁଥିଲେ ଯେ ଉ କହିଲେ ତୁ ଟିକେ ଉ ଭଲରେ ରେଜଲ୍ଟ ରଖେ ତୁ ଇଏ ରେ ପଢଦେବୁ ନର୍ସିଂ କରିଦବୁ ଗଭଣମେଣ୍ଟ ନ ଇ ଦଉ କରିଦବ ମୁଁ କହିଲି
ଆପଣଙ୍କ ପାଇଁ ମାନେ ଗଲସ ମାନ ପାଇଁ ଏବେ ସବୁ ଡିପ୍ଲମା ଇଞ୍ଜିନିୟରିଂ ଲାଇନ ପୁରା ଫ୍ରି ଅଫ୍ କଷ୍ଟରେ ମାଗଣାରେ ମାନେ ତମକୁ ପଢ଼ିବା ପାଇଁ ବର୍ତ୍ତମାନ ବି ସରକାର ବି ପ୍ରୋଭାଇଡ଼୍
ହଁ କହୁଥିଲେ ଯେ କିନ୍ତୁ ମୋର ଯେତିକି ରେଜେଲେଟ ସା ଘରେ ଯୋଉ ଗାଳି ଦଉଛନ୍ତି କହୁଛନ୍ତି। ତୋତେ ଆଉ କିଛି ପଢିବା ଦରକାର ନାହିଁ ଏମିତି ଗାଳି ଦଉଛନ୍ତି କହିଲେ ଦିଦି କେତେ ରଖିଥିଲେ। ତୁ କେତେ ରଖିଲୁ ସେଇଥିପାଇଁ ଗାଳି କରୁଛନ୍ତି ମୁଁ କହିଲି ତମେ ତମେ ଯାହା। କହୁଛ କୁହ ମୁଁ ମୋର ମୁଁ ଯୋଉଟା ବାଛି ଭାବିଛି ସେଇଟା କରିବି ଆଉ।
ଆଚ୍ଛା ଆଛା ମାନେ ଭଲ ଯଦି ଆ ମାନେ ଗୋଟେ ଲକ୍ଷ୍ୟ ରଖିଛନ୍ତି ନାଇଁ ମୁଁ ଗୋଟେ ପୋଲିସ। ଲାଇନରେ ଯିବି ତ କିଛି ନାହିଁ ଏଇଟା ଟ୍ରାଏ କରନ୍ତୁ ଟ୍ରାଏ କରନ୍ତୁ ହବ ଆଉ।
ହଁ ହଁ ସେ ମୁଁ ତ ଦି ପଟୁ ଦେଖୁଛି ଗୋଟେ ପୋଲିସ ଲାଇନରେ ଦେଖୁଛି ଗୋଟେ କମ୍ପ୍ୟୁଟର ଶିଖିବି ଟିକେ ବ୍ୟାଙ୍କିଙ୍ଗ ର ବି ଦେଖୁଛି ମୋ ଘର ପାଖରେ ବ୍ୟାଙ୍କ କେତେ ନା
ଆଚ୍ଛା ଆଛା ହଁ ପ୍ରାଇ ହଁ ପ୍ରାଇଭେଟ ଲି ବ୍ୟାଙ୍କ ଗୁଡାକ ବି ତମକୁ ମିଳିଯିବ ଯଦି ପିଜିଡିସିଏ ସେ ଟାଲି ଫାଲି କରିଦେବେ ପିଜିଡିସିଏ ସେ ଟାଲି ତମେ ବି ରହି ପାରିବେ ଯୋଉ କିଛି ଅସୁବିଧା ନାହିଁ।
ହଁ ଦେଖୁଛି କୋଉଟା ଗୋଟେ ଭଲ ହେଲେ କରେ ସବୁ ଆଡୁ ଚେଷ୍ଟା କରୁଛି। ଚେଷ୍ଟା କରୁଛି ଏତେ ଚେଷ୍ଟା କରୁଛି ମାନେ କୋଉଠି ତ କୋଉଠି ଗୋଟେ ଲାଗିବ ନା।
ହଁ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ହୁଁ ହୁଁ । ହଁ ଚେଷ୍ଟା କରନ୍ତୁ ଆଉ।
ହଁ ଆଜ୍ଞା ହଁ ନାଇଁ ଏବେ ପ୍ଲସ ଟୁ ସରିଲା ବର୍ଷ ପ୍ଲସ ଥ୍ରୀ ଚାଲିବ। ଆଡମିସନ ହେଇନି ହେବି ଦେଖିବା। ଆଉ ଆ -ଆମ ଘର ଧାମରା। ତୁ ଗୋଟେ କିଲୋମିଟର ଦୂର ହବ କିନ୍ତୁ ଆମର କହିବାକୁ ଗଲେ ପ୍ରପର ଧାମରା ରେ। ଆମେ ମାର୍କେଟ ପାର୍କେଟ ଯାଉ। ମାର୍କେଟ ଆରରି କରିବାକୁ ଗଲେ ଦୋସିଙ୍ଗା ନାଇଁ ଆମର ଦୋ ଦୋ ଗୋଟେ ଗାଁଟେ ଅଛି ସେଇଠି ଆମ ଘର କିନ୍ତୁ ଆମେ ଧାମରା ଯାଉଛୁ ସବୁବେଳେ ମାର୍କେଟିଂ ଫାର୍କେଟିଂ କରିବା ପାଇଁ। ଉଁ ଧାମରା ହେଇ ଯାଉଛୁ।
ଧାମରା ତମର ବନ୍ଦରଟା ଅଛି ତ ବୋଧେ।
ଆଜ୍ଞା ଆଜ୍ଞା ହଁ ଆଜ୍ଞା।
ଆଉ କଣ ଧାମରାରେ କଣ ମାନେ ଇଏ
ଆମର ଭଲ ଜାଗା କହିବାକୁ ଗଲେ ଧାମରରେ ସବୁଠୁ ବେଷ୍ଟ ହେଲା ଆମ ଧାମରାଇ ମାଙ୍କ ମନ୍ଦିର। ମାନେ ଯେତେ ସେଠି ବୁଲିଲେ ବି ଆ ମୁଁ ମାନେ ଆମ ଘର ପାଖରେ ମୁଁ କେତେ ଥର ଯାଇଛି ମାନେ ଗଣି ହବନି କିନ୍ତୁ ଯେତେ କଲେ ବି ସେଇଟା ଗୋଟେ ନୂଆ ଫିଲିଙ୍ଗସ ଆସୁଛି ସେଠି। ଗଲେ ଯେମତି ଯେମିତି କୁହନ୍ତି ପୁରୀରୁ ଗଲେ ଗୋଟେ ଯେମିତି
ଯେମିତି ସବୁବେଳେ ଯେଥର ଗଲେ ବି ମାନେ ଆଉଥରେ ଗଲେ ବି ନୂଆ
ହଁ ସେମିତି ଧାମରେ ମାଙ୍କ ମନ୍ଦିର ଗଲେ ବି ମୋତେ ଗଲେ ବି ମାନେ ତୁମକୁ ଲାଗିବ ଯେ ଏଇଟା ଗୋଟେ କେବେ ଆସିନି ଏଇ କରିନି ଏମିତି ଲାଗୁଥିବ। ଆଉ ତ ସେ ପାଖରେ ପାଖରେ ପୁରା ଗୋଟେ ମିଟର ପାଖରେ ପୁରା ନଈଟା ଅଛି ନା ପୁରା ପାଖରେ ନଈଟା ଆମର ସେ ପାଖରେ ନାହିଁକି ରହିକିବି ଏତେ ଥର ବାତ୍ୟା ବନ୍ୟା କେତେ ବାତ୍ୟା କେ
ହୁଁ ହ ନାଇଁ ହଁ ନିହାତି ନିହାତି। ଆପଣ ସମୁଦ୍ର କୂଳରେ ରହୁଛନ୍ତି ମାନେ ନିହାତି ବନ୍ୟା ବାତ୍ୟା ଆସ
ହଁ ଆସିଛି କିନ୍ତୁ କେବେ ଗୋଟେ କୋଉଠି କିଛି କ୍ଷତି ହେଇନି।
ଆଚ୍ଛା ଆଚ୍ଛା ମାନେ ମାଆ ଙ୍କ କୃପା ଆଉ।
ବାସ୍ ସେଇଥିପାଇଁ ଆମେ ମାନେ ଏଇ ବର୍ଷ ବା ଏଇ ଦୁଇ ହଜାର ପ ପଚିଶ ରେ ବା ଗୋଟେ ବାତ୍ୟା ଆସିଥିଲା ମାନେ ଏତେ ଜୋର ବାତ୍ୟା ଆସିଥିଲା ଯେ ଆମର ଏଇଠି ବିଲ୍ଡିଂ ରେ ସମସ୍ତେ ଡରି ଯାଇଥିଲେ କିନ୍ତୁ ଆମର ନଈ ପାଖେ ଯ ଲୋକମାନେ ରହୁଛନ୍ତି ମନ୍ଦିର ପାଖରେ ଯୋଉ ମାନଙ୍କ ଘର ସେମାନେ ଆଉ କଣ କରିଥାନ୍ତେ ନଈ ପାଖଡା ସଙ୍ଗେ ସଙ୍ଗେ ବର୍ଷା ହେଲା ମାନେ ନଈ ପାଣି ଉଠି ଆସୁଛି। କିଛି ହେଇନାହିଁ କିଛି ହେଇନାହିଁ ବା କହୁଛି ଆମର ଗାଁରେ ଆଜି ପର୍ଯ୍ୟନ୍ତ ବାତ୍ୟା ବନ୍ୟାର କିଛି ଖୋଜ ଖବର ନାହିଁ କିଛି ଗୋଟେ ହେଇନି।
ଆଚ୍ଛା ଆଛା କହିଲେ ଏ ଏପଟେ ଆମର ଢେଙ୍କାନାଳ ଡିଷ୍ଟିକ ଜାଣିଥିବ
ହଁ ମୁଁ ତ ସିଆଡେ ଏତେ ଯାଇନି
ଢେଙ୍କାନାଳ ଆମର କାମାକ୍ଷା ନଗର ଗୋଟେ ଏରିଆ ଅଛି।
ଅ ହେଇଥିବ ମୁଁ କିନ୍ତୁ ଯାଇନି ମୁଁ
ଆମର କପିଳାସ କପିଳାସ ମାନେ ପ୍ରସିଦ୍ଧ
ହଁ ହଁ ହଁ ହଁ ସେଇଟା ପ୍ରସିଦ୍ଧ ମୁଁ ଜାଣିଛି। କିନ୍ତୁ ଢେଙ୍କାନାଳ ଶୁଣିଛି
ଢେଙ୍କାନ କପିଳାସୋ ଜୋରନ୍ଦା ଆମର ଜୋରନ୍ଦା ଯୋଉ ମହିମା ଅଲେଖ ଧର୍ମର ସେଇଟା ଆମର ପ୍ରସିଦ୍ଧ
ଆଁ ମୁଁ ଜାଗା ନା ଶୁଣିଛି କୋଉଟା କେମତି କୋଉଠି ଟିକେ ଭଲ ମୁଁ ସେଇଟା ସବୁ ଟିକେ ଟିକେ ଜାଣିଛି ଯେ କିନ୍ତୁ ମାନେ ମୁଁ ଯାଇନି ସ ସବୁ ଯାଗା ମୁଁ ଯାଇଛି ମାନେ ଏମିତି ମାଲକାନଗିରି ଯାଇଛି ଆଉ ଭୁବନେଶ୍ଵର ଆଉ ବାଲେଶ୍ଵର ଆଉ କେନ୍ଦ୍ରାପଡା ଏସବୁ ଯାଇଛି।
ଭଦ୍ରକ ମାନେ ତମେ ବାଲେଶ୍ୱର ତମ ସେଇଟ ପାଖ ଆଉ ନିର ଏ
ହଁ ହଁ। ଆଉ ବେଶୀ ତ ମତେ ଏବେ ଏବେ ତ ମର ପାଠ ପଢା ସରିଲା ନା ମତେ ବେ ବେଶୀ ବୁଲାବୁଲି କରିନି କରିବା ଆଗକୁ ଆଉ।
ପଢାଚାଲଛି ଆଉ
ହଁ ପଢା ସରୁ ଦେଖିବା କୋଉଠିୁ ବୁଲିବା ଆଉ
ହଁ ହୁଁ ଠିକ ଅଛି ଆଉ ଘରେ ଏଇ ଭାତ ଡାଲ ଡାଲମା ପାମ୍ପଡ ଆଉ ମିକ୍ସ ତରକାରୀ ଆଜି ହେଇଥିଲା। ଏଇ ସାଲାଡ ସବୁ ଏମତି ତି ହଉଛି ଆଉ ଭେରାଇଟି ସବୁବେଳେ ଆଉ ସ୍କୁଲ ରେ ଆଉ। ଆମର ହଷ୍ଟେଲ ଟା ତ ହଷ୍ଟେଲରେ ପିଲାଙ୍କୁ ପି ପିଲା ମାନେ ପଇସା ଦେଇ ରହୁଛନ୍ତି କ ଗମେଣ୍ଟ ସ୍କୁଲ ଟା କିନ୍ତୁ ହେଲେ ବି ହେଲବି ହଷ୍ଟେଲ ଇଏ ଚାଲିଛି ତ ହୁଁ।
ହଁ ମୁଁ ଆଜି ଯେ ଯେ ସତେ ଜଣଙ୍କୁ ବି ଫୋନ କଲି ମୋର ସମସ୍ତେ କହିଲେ କି ଡାଲମା ଭାତ ବୋଲି ଆଜି ଗୁରୁ ତ ହଁ।
ହଁ ହଁ ବାସ୍ ଡାଲମା ଭାତ ନାଇଁ ଆମ୍ବ ଖଟା ବି ହେଇଥିଲା ଆମ୍ବ ଖଟା ବି ହେଇଥିଲା।
ଡାଲମା ଟା କମ୍ପଲସରି ରହୁଚି
ହଁ ହଁ ଡାଲମା ଆମ୍ବ ଖଟା ହେଇଥିଲା।
ହଁ ହଁ। ଆମର ବି ହେଇଥିଲା ଯେ ଡାଲି ହେଇଥିଲା ଆମର ମିଲମିକର ଆଲୁ ତରକାରୀ ଆଉ ଆମ୍ବ ସାଲାଟ ଡାଲି।
ଆଚ୍ଛା ଆଛା।
ଆମର ଖ ଆମର ଅ-ଅ ଏଠୁ କ୍ୟାଣ୍ଟିନ ରୁ ଯାଇକି ମୋର ଦିଦିର କ୍ୟାଣ୍ଟିନ ରେ ଖାଉ କିନ୍ତୁ ଆଜି କ୍ୟାଣ୍ଟିନ ପିଆଜ ଫିଆଜ ପଡିଥିବ ତ ସେଥିପାଇଁ ଆଜି କ୍ୟାଣ୍ଟିନ ଯାଇନୁ ରୁମ ରେ ରୋଷେଇ କରି ଖାଇଛୁ ଆଉ।
ଆଚ୍ଛା ଆଚ୍ଛା ହ।
ମାନେ ଦିଦିର ପ୍ଲସ୍ ଥ୍ରୀ ସରିଲ ଦିଦି ଆ ଆମର କଣ ଉ ଟିକେ ଡ୍ରପ୍ କରିଦେଇଥିଲା ଦିଦି ଟ୍ରେନ ସାରିକି ମ ଘରେ ଟିକେ ପ୍ରୋବ୍ଲେମ ଥିଲା ବୋଲି ସେ ଆଉ ପାଠ ପଢୁଥିଲା ମାମା କୁ ହେଲ୍ପ କରୁଥିଲା ଘରେ ତା ମାମା ଯେତେବେଳେ ପଇସା ହେଲା ଟିକେ ସେଏ କହିଲା କି ତୁ ଏବେ ପଢିସେ ଲେଟ ରେ ଦି ବର୍ଷ ଛାଡିକି ପ୍ଲସ ଟୁ ପଡଲା ତାପରେ ପ୍ଲସ୍ ଥ୍ରୀ ସରାଇଲା ତା ପ ମ ମ ପ୍ଲସ ସ୍ତ୍ରୀ ପ୍ଲସ ଥ୍ରୀ ସରିନି ତାର ଏବେ ଲାଷ୍ଟ ବର୍ଷ ଚାଲିଛି ପ୍ଲସ ଥ୍ରୀ ର ଉଁ ଗୋଟେ ଇଣ୍ଟରଭି୍ୟୁ ତାକୁ ତାକୁ ଆସିଥିଲା ଟେନ କ୍ଲାସରେ ସେ ଫର୍ମ ଫିଲପ ରେ ପ୍ଲସ ଟୁ ସାରିକି ଫର୍ମ ଫିଲପ କରିଥିଲା ତାର ଆସିଥିଲା ଗୋଟେ ଆର୍ମି ଫାଇଲ ଆସିଥିଲା ଏତେ ଗୋଟେ କୋଉ ଜାଗା ଟା ଆସଥିଲା ବେଶୀ ବାହାର ଦୂର ବୋଲି ଆଉ ମାମା ଛାଡିଲେନି କହିଲା ନାଇଁ ଆମର ପଇସା ଦରକାର ନାହିଁ ଆଉ ତୁ ଦରକାର ବୋଲି କହିକି ରଖିେ ଘରେ ନ ନହଲେ ଆଜିକୁ ସେ ଗୋଟେ ଆର୍ମି ଚାକିରି ଗୋଟେ ଭଲରେ ପାଇଯାଇଥିଲା।
ଆଚ୍ଛା ଆଛା ମାନେ ଆପଣଙ୍କ ମାନେ ଦି ଦୁଇ ଦୁଇ ବହୁ
ନାଇଁ ନାଇଁ ନାଇଁ ଆମର ତିନି ଭଉଣୀ ଗୋଟେ ଭାଇ। ଭାଇଟା ପୁରା ସାନ।
ଆଛା ଆଚ୍ଛା ତା ତଳେ ତା ଉପରେ ଆପଣ।
ନାଇଁ ନାଇଁ ଭାଇ ସାନ ତାପରେ ଗୋଟେ କୁନି ଭଉଣୀଟା ଅଛି ତାପରେ ମୁଁ ତାପରେ ମୋ ଦିଦି
ଆଚ୍ଛା ଆଚ୍ଛା ଆଛା ଅ ହ ବାପା କଣ କରନ୍ତି?
ଆଜ୍ଞା ଶୁଣନ୍ତୁ ମୁଁ ଆପଣଙ୍କୁ ଟିକେ ପରେ ନାଇଁ। ମୁଁ କହୁଛି ଆପଣଙ୍କୁ ମୋର ଗୋଟେ କଲ୍ ଆସୁଛି ତ ଆପଣଙ୍କୁ ପରେ ଟିକେ କଲ୍ କରୁଛି ଆଉ।
ହଉ ଠିକ ଅଛି।